ହଁ।
କଣ କରୁଛ? ହ୍ୟାଲୋ।
ଆ ସାଙ୍ଗ କହ।
ହ୍ୟାଲୋ।
ହଁ ସାଙ୍ଗ କହ। ହଁ ସାଙ୍ଗ
ଆଉ କଣ କରୁଥିଲ।
ଏ ଶୋଇଚି। ଆ ତୁ।
ଆ ଖାଇସାରିଲନି।
ହଁ ମୁଁ ଖାଇସାରିଲିଣି ତୁ କଣ କରୁଚୁ।
ମୁଁ ବସିଛି।
ଆ ତୁ ଖାଇଚୁ ନା କାଇ ନୁ।
ହଁ ଖାଇଚି।
ଆଉ ଘରେ ସମସ୍ତେ ଖାଇକି ଶୋଇଲେଣି ନା କଣ କହ। ଆଜି ସାଙ୍ଗ ମୁଁ ପଖାଳ ଖାଇଛି ପଖାଳ ସାଙ୍ଗ କୁ ଆଳୁ ଭଜା।
ତମର ତ ପସନ୍ଦ ତାହେଲେ ପଖାଳ ଭାତ ଆଉ।
ହଁ ସାଙ୍ଗ ମୋର ତ ପଖାଳ ବହୁତ୍ ପ୍ରିୟ ପଖାଳ ସାଙ୍ଗକୁ ଆଳୁ ଭଜା। ତା ସହିତ ବଡି ଭଜା ଶାଗ ଭଜା ତାପରେ ଆମ୍ବୁଲ କୁ କ କଞ୍ଚାଲଙ୍କା ତାସ ଦେଶୀ ପିଆଜ ଦୋଳିକି ଖାଇବୁକି ସାନ୍ତି।
ହା ହେଲା ଆଉ ତା ଲୋକମାନଙ୍କ କରେଇବୁ ମାନେ ଆମର ଲୋକମାନଙ୍କର ବହୁତ୍ ବହୁ ପସନ୍ଦ ଖାଇବା ଥାଏ। ଯେମିତି କାହାର ମିଠା। କାହାର କଣ ଅଲଗା କଣ ଏମିତି ତେଲ ଜିନିଷ ଚାମିିନ୍‌ ଫାମିିନ୍‌ ଖାଇବା ପସନ୍ଦ ଥାଏ କାହାର କଣ ଆଉ। ତମର ସେମିତି ପଖାଳ ଖାଦ୍ୟ ଆଉ।
ସମସ୍ତଙ୍କ ତ କିଛି ନା କିଛି ଗୋଟେ ନିଜର ପସନ୍ଦ ଅଛି।
ତେ ମାନେ ଅଲଗା ଅଲଗା ସବୁ ଖାଇବା ପସନ୍ଦ ଥାଏ।
ହୁଁ।
ମୋର ବି ସେମିତି ମୋ ମୋର ବି ସେମିତି ପଖାଳ, ପଖାଳ, ଶାଗ ଏମିତି ଖାଇବାକୁ ବାଇଗଣ ପୋଡ଼ା, ଆଳୁ ପୋଡ଼ା ସେଇରା ସବୁ ଖାଇବାକୁ ମୋର ମୋର ବି ଭାରି ପସନ୍ଦ।
ହୁଁ ହୁଁ। ଆଉ ସାଙ୍ଗ ଦେଖେ ଯେହେତୁ ଆମେ ଓଡିଆ ଘରର ଝିଅ ରହିଚନ୍ତି ସମସ୍ତଙ୍କର ବି କିଛି ନା କିଛି ଗୋଟେ ନିଜର ପ ବୁଝିଚନା ମତେ ଏଇ ଖାଇବା ଟା ଭଲ ଲାଗେ ମତେ କଣ ସମସ୍ତଙ୍କୁ ଗୋଟେ ଖାଇବା ଭଲ ଲାଗେକି। ସମସ୍ତଙ୍କର କିଛି ନା କିଛି ଅଲଗା ଲାଗେ ଅଲଗା ଭଲ ଲାଗେ। କାହାକୁ ଗରମ ଭାତ ଖାଇତେ ଭଲ ଲାଗେ ତ କାହାକୁ ପକାଳ କାହାକୁ ମିଠା ଖାଇତେ ଭଲ ଲାଗେ ତକାହାକୁ ଖଟା। ସେମିତି ମୋର ପ୍ରିୟ ଖାଦ୍ୟ ହୋଉଚି ପଖାଳ ପଖାଳ ସହିତ ଯଦି ଶାଗ ଭଜା ଟିକେ ଥିଲା ଏ ଯଦି ଗୋଟେ ଆମ୍ବୁଲକୁ କଞ୍ଚା ଲଙ୍କା ପିଆଜ ଟିକେ ହେଲା ମୋର ହେଇଗଲା। ମତେ ଆଉ କିଛି ମୁଁ ଖାଏନି ମୁଁ ସେ ଯଦି ଖାଇବି ଏକାଥରେ ପେଟେ ଭାତ ଖାଇବି। ତାପରେ ବି ଏଇ ଜିନିଷ ଟା ମୋର ଏଇ ପ୍ରିୟ ଖାଦ୍ୟଟା ସମସ୍ତଙ୍କ ଘରେ ମିଳିବ। ସେ ଯୋଉଠିକି ବି ମୁଁ ଯିବି ସମସ୍ତଙ୍କର ଘରେ ଅଛି ସେଇ ପଖାଳ ଭାତ। ଆଉ ସମସ୍ତେ ତ ମତେ ମିଠା କି ଖଟା ଦେଇପାରିବେନି ନା କିନ୍ତୁ ପଖାଳ ଟା ନିହାତି ଦେବେ। ପଖାଳ ସହିତ ଲୁଣ ଲଗେଇକି ବି ଖାଇହବ।
ମୋତେ ବି ପଖାଳ ଦହି ପଖାଳ ଖାଇବାକୁ ଭାରି ପସନ୍ଦ ପଖାଳ ସହ ଯୋଉ ଖାଇବ ମ ତାର ମଜା ଅଲଗା ପୁରା। ମାନେ ଦେହ ପାଇଁ ସେଇଟା ସବୁଠୁ ଭଲ ପଖାଳ ଖାଦ୍ୟଟା।
ହଁ ସାଙ୍ଗ ଯଦି ଆମେ ତୁରାଣି ଟିକେ ପିଇବା ଦେହରେ ଜଳୀୟ ଅଂଶ ବି ବଢିବ।
ଆଉ ପଖାଳ ସହିତ ଶାଗ ଟା ସବୁଠୁ ଭଲ ଲାଗେ। ଶାଗ ଭ ଶାଗ ଦରକାର୍ ନା? ଗରମ ଗରମ ଶାଗ ସହ ଯୋଉ ପଖାଳ ଭାତ ଖାଇବ ଅଲଗା ତାର ମଜା ଅଲଗା ସବୁଥାଏ।
ହଁ ସାଙ୍ଗ ମୁଁ ଯୋଉ ପଖାଳ ଭାତ ଦିଟା ଖାଇଦେଇଥିଲି ପୁରା ପେଟ । ଅଟୋ ମେଟିକ୍ ନିଦ ଆସିବ ପୁରା ଶାନ୍ତିରେ ଶୋଇବୁ ଖାଇବୁ ପିଇବୁ ଶୋଇବୁ।
ତ ନିଦ ଲାଗିବ ଆଉ।
ହୁଁ।
ଆଉ ପଖାଳ ଭାତ ସହିତ ଆଉ ଯୋଉ ସବୁଠୁ ବେଟର ଶାଗ ନହେଲେ ବାଇଗଣ ପୋଡା ନହେଲେ ଅଲଗା କିଛି ସବୁ। ତାର ଅଲଗା ଅଲଗା ସବୁ ଜିନିଷ ଅଛି ସେଥିରେ ଖାଇଲେ ଆହୁରି ତାର ଟେଷ୍ଟଟା ଅନୁଭବ ମସ୍ତ ଲାଗିବ। ହ
ସେଥିରେ ସାଙ୍ଗ ଦେଖେ ସବୁ ଋତୁ ଅନୁସାରେ ପଖାଳ ସେତ ଖାଇ ପାରିବୁ ଯେମିତିକି ଶୀତ ଦିନ ଯେତେବେଳେ ଆସେ ସେତେବେଳେ ପକାଳ ସହିତ ଯୋଉ ଶୁଖୁଆ ପୋଡ଼ି ଦେବୁ ଶୁଖୁଆ ପୋଡା ସହିତ ପଖାଳ ଖାଇବୁ ମ ମଜା ଲାଗିବ। ତାପରେ ଏଇ ଖରାଦିନରେ ତୁ ତ ପଖାର ସହିତ ଆମ୍ବ ଖାଇପାରିବୁ। ଶାଗ ଖାଇପାରିବୁ, ବଡି ଖାଇପାରିବୁ, ତା ସହିତ ନହଲେ ଆ ଆ ଆଳୁ ଟେ ପୋଡ଼ିଦେଲୁ। ପୋଡ଼ିକି ଦଳିକି ଖାଇଦବୁ। ବହୁତ୍ ଶାନ୍ତି ଲାଗେ ବାଇଗଣ ପୋଡା ମତେ ତ ବି ପୋଡା ପୋଡି ଖାଦ୍ୟ ବି ବହୁତ୍ ଭଲ ଲାଗେ।
ହୁଁ ମତେ ପୋଡା ପୋଡି ଜିନିଷ ସବୁଠୁ ଭଲ ଲାଗେ ମା ଯେତେବେଳେ ପୋଡ଼ି ଦଉଥିବ ବାଇଗଣ ପୋଡାଟା ତାର ଯୋଉ ବାସ୍ନାଟା ସେଟା ମ ମ ମନ ସୁନ୍ଦର ଲାଗେ। ପେଟ ସେଇଥିରେନି ପୁରିଯାଏ।
ତେଲ ଯୋଉଚି ମୁଁ କହିନି ତେଲ ମସଲା ଖାଇ ଖାଇବା ପାଇଁ ତେଲ ମସଲା ଖାଦ୍ୟ ଖାଇଲା ବେଳୁକୁ ଦେହ ଅସୁସ୍ଥ ଖରାପ ହେଇଯାଉଚି ବୋହୁତ ବିଭିନ୍ନ ପ୍ରକାର ରୋଗରେ ଆମେ ପିଡିତ ହୋଉଚନ୍ତି। କାହାର ଗ୍ୟାସ୍ ବାହାରୁଚିତ କାହାର ଅନ୍ୟ କୌଣସି ରୋଗ। ତୁ ସାଙ୍ଗ ଜାଣିଚୁ ନା ପ୍ରାୟ ଏଇ ତେଲ ମସଲା ଖାଦ୍ୟ ଖାଇକି ପ୍ରାୟ ଆମ ମେଡିକାଲରେ ଭର୍ତ୍ତି ହଉଚନ୍ତି ଗ୍ୟାସ୍ ରୋଗୀ। ବିଭିନ୍ନ ପ୍ରକାର ରୋଗ ମାଡି ବସିଲାଣି ନା ସେଥିରେ ବୋହୁତ ପ୍ରକାରାର କେମିକାଲ୍ ମିଶୁଚି କିନ୍ତୁ ଆମେ ଯୋଉଟା ସାଧାରଣ ଜିନିଷ ଯୋଉଟା ଆମେ ଘରୁ ପାଉଚନ୍ତି ଏଇ ନିଜେ ନିଜେ ଚାଷ କରିକି ପାଉଚନ୍ତି। ଯେମିତିକ ଧାନ ଚାଷଟା ଆମେ କରିଦଉଚନ୍ତି। ଆମେ ସେଟାକୁ ପ-ପଖାଳ ମାନେ କଣ ଭାତ ଚାଉଳ କରିଦଉଚନ୍ତି ଚାଉଳ ହେଲାଠୁ ନି ନିଜେ ରାନ୍ଧକି ଖାଉଚନ୍ତି। ଆମେ ଜାଣିଲେ ଯେ ଆମ ଜିନିଷଟା ପୁରା ସୁରକ୍ଷିତ ଭାବରେ ଅଛି, ତାପରେ ବି ଯେତେବେଳେ ଘରେ ବାଡିରେ ବିଲା ତି ହୋଉ କି ବାଇଗଣ ହୋଉ କି ଆଳୁ ଯା ଆଳୁ ଲଗେଇ ଦଉଚନ୍ତି। କି ପିଆଜ କରିଦଉଚନ୍ତି କି ନିଜ ଗଛରୁ ବାଡିରୁ ଆମ୍ବଟେ ଆଣିକି। ଖଟା କରିକି ରଖି ଦଉଚନ୍ତି। ସେଟା ତ ପୁରା ଭଲ ଜିନିଷ ନା। ପୁରା ଦେଶୀ ଖାଦ୍ୟ ତୁ ଆରାମସେ ଶାନ୍ତିରେ ଖାଇପାରିବୁ ଦେହ ବି ସୁସ୍ଥ। ଖାଦ୍ୟ ବି ଭଲ ଏବଂ ବୋହୁତ ଭଲରେ ତୁ ରହିବୁ ଖାଇବୁ କିଛି ଅସୁବିଧା ନାହିଁ। କିନ୍ତୁ ତେଲ ମସଲା ଖାଦ୍ୟଟା ଦେହ ପାଇଁ ବୋହୁତ ହାନିକାରକ।
ହଁ ପା ଯେମିତି ବାହାରେ ଯେମିତି ବାହାର ଜିନିଷ ସବୁ ଯେମିତି ଫାଷ୍ଟଫୁଡ ଯୋଉ ଖାଇବାକୁ ତିଆରି ହୋଇଥାଏ। ମତେ ସବୁଟୁ ଫାଷ୍ଟ ଫୁଡ ସେଗା ଜମା ପସନ୍ଦ ନୁହଁ। ଘର ପଖାଳ ଭାତ ବାଇଗଣ ପୋଡା ଖାଇଦବ ମଜା ଅଲାଗା ଲାଗିବ ଏ ମାନେ ସେଇଗା ଖାଇଲେ ସବୁ ସୁ-ସୁସ୍ଥ ରହିବ ତମେ ଦେହ ସବୁ ଭଲ ରହିବ।
ଆଚ୍ଛା ହୋଉ।
ଏଇ ଫାଷ୍ଟଫୁଡ୍ ଖାଇଲେ କିଛି ଦେହ ଖାଲି ଖରାପ ହବ।
ମୁଁ ତ ସବୁବେଳେ ଏ ଘର ଖାଦ୍ୟ ଖାଏ। ମୁଁ ବାହାରେ କିଛି ଜିନିଷ ମୁଁ ଖାଏନି। ଯଦି ବି ଖାଏ ତାହେଲେ ଚକୋଲେଟ୍ ଟେ କୋଉଠୁ କିଣିକି ଖାଏ ନହେଲେ ନାଇଁ ଆଉ କିଛି ମୁଁ ବାହାର ଜିନିଷ ଖାଏ ନାହିଁ। ମୁଁ ନିଜେ ବି ଯାହାବି ରୋଷେଇ କରେ କେବଳ ଘରେ ହିଁ ସବୁକଛି କରିକି ଖାଏ ବାହାର ଖାଦ୍ୟ ମୁଁ ଖାଏନି।
ହଁ ଆମର ବି ସେମିତି ଆମର ବି ସେମତି ଯେତେବେଳେ ଖାଇବା ଖରା ଆମେ ଏଇଟା ତ ଖରା ଦିନ ଦେଖୁଚ ଖରା ଦିନେ ପଖା ନଖାଇଲେ ଆଉ ହବନି। ଖରା ଖରା ଦିନେ ସମସ୍ତେ ମିଶି ଆମେ ପଖାଳ ଖାଉ। ସେ ସମ ମାନେ ସେଇ ଟାଇମଟାରେ ପରିବାର ସବୁ ବସି ଖାଇବାର ମଜା ମାନେ ମଜା ସେଟା ଅଲଗା ପୁରା। ମଧ୍ୟ ପ-ପଖାଳ ଖାଇବାକୁ ବୋହୁତ ପସନ୍ଦ କରନ୍ତି ସମସ୍ତେ ଆମର। ଯେ ପଖାଳ ଓଡିଆ ମାନଙ୍କର ପା ସବୁଠୁ ଭଲ।
ଆଉ ତାଙ୍କ ପଖାଳ ତ ହୋଉଚି ଆମ ଓଡିଆଙ୍କର ତ ବୋହୁ ବଡ ଖାଦ୍ୟ। ପୁରା ଭଲ ଖାଦ୍ୟ ସୁସ୍ଥ ଖାଦ୍ୟ। ଆଉ ସାଙ୍ଗ ଆମର ବି ସେମିତି ଯେତେବେଳେ ବି ଆମେ ସମସ୍ତେ ପରିବାରସାରା ଏକାଠି ବସି ଯାଉ ପୁରା ଶୀତ ଦିନରେ ବି ଆମେ ଖାଉ। ପୁରା ଖରା ସେତେବେଳେ ଜଷ୍ଟ ଟିକେ ଆସି ଆସୁଥିବ ଟିକେ ସମୟ ସୂର୍ଯ୍ୟ ପଡି ଆସୁଥିବ। ଆମେ ସମସ୍ତେ ଛାତ ଉପରକୁ ନେଇଯାଉ ଭାତ ସମ ତାଙ୍କ ପାଇଁ ବାଢି ଦିଏ ପ୍ରାଏ ସମସ୍ତେ ମିଳି ମିଶିକି ସେଠି ପଖାଳ ଖାଉ ପଖାଳ ସହିତ ବାଇଗଣ ପୋଡି ଦେଇଥିବୁ ଦଳି ଦେଇଥିବୁ। ବିଲାତି ତାପରେ ଶୁଖୁଆ ପୋଡା ବଡି ଭଜା ଶାଗ ଭଜା ଆଳୁ ଭଜା ଏମିତି ଅଧିକି ସମସ୍ତେ
ତାପରେ ଏବେ ବି ଖରା ଦିନ ଚାଲିଚି ଏବେ ତ ଆମେ ଦିନ ରାତି ଏବେ ଦିନରେ ବି ତିନି ଥର ପଖାଳ ଖାଉଛି ମୁଁ ରାତିରେ ଖାଏ। ଭାତ ଖାଉନି ଯୋ ଗରମ ଭାତ ମତେ ଗରମ ଭାତ ଭଲ ଲାଗେନି। ଭଲ ଲାଗେନି କଣ ଭଲ ଲାଗେ ଯେ ହେଲେ ପଖାଳ ପଖାଳ ବିନା ମତେ ଆଉ କିଛି ଭଲ ଲାଗେ ମୋତେ ପଖାଳ ଖାଇତେ ବହୁତ ଭଲ ଲାଗେ।
ଉଁ ରାତିରେ ପଖାଳ ଖାଇକି ଶୋଇବା ଟା ଶାନ୍ତିରେ ଶୋଇବ ରାତିରେ। ଆ ଯେତେବେଳେ ଆମ ଲୋ ଆମ ଘରକୁ ଯେତେବେଳେ କୁଣିଆ ମାନେ ଅତିଥି ଲୋକ ଆସନ୍ତି। ସେତେବେଳେ ତାଙ୍କୁ ବି ଆମେ ପଖାଳ, ବାଇଗଣ ପୋଡ଼ା ସେମିତି ସବୁ ଖାଇବାକୁ ଦେଇଥାନ୍ତି ତିଆରି କରିକି ଆମେ ମାଁ ସବୁ ତିଆରି କରିକି ଦିଏ। ଖାଇକୁ ତାଙ୍କର ସବୁ ପସନ୍ଦ ତାଙ୍କ ସେରା ପସନ୍ଦ ଲାଗେ। ଓଡ଼ିଆ ମାନଙ୍କର ପରମ୍ପରା ଭାବ୍ୟ ହେରା ବା ଅଧିକ ଭଲ ପାଇବା ସେଥିରେ ଯାଏ। ପଖାଳ ହାତରେ।
ଆଉ ସାଙ୍ଗ ଦେଖିବୁ ଦହି ପଖାଟା ବି ବହୁତ ବଢିଆ ଲାଗେ।
ହୁଁ ଆଉ ବାହାରେ ଖାଇବା ଅପେକ୍ଷା ମ ତେ ଘ ବାହାରେ ଯୋଉ ଫାଷ୍ଟ ଫୁଡ ଖାଇବା ଅପେକ୍ଷା ମତେ ଘରର ଯୋଉ ପଖାଳ ଭାତ ଖାଇବାକୁ ଭାରି ପସନ୍ଦ ଲାଗେ।
ହଉ ସାଙ୍ଗ ମତେ ବି ମତେ ବି ବାହାର ଖାଇଲେ ଭଲ ଲାଗେନି। ଘରେ ସେ ଯାହା ବିି ହଉ ପଛେ ତୁ ପଛେ ଟିକେ ତୋରାଣି ଟିକେ ପିଇଦେ କେତେ ଶାନ୍ତି ଲାଗିବ ବାହାରେ ତୁ ବାହାରେ ଏତେ ଜିନିଷ ଖାଁ କିଛି ଲାଭ ନାହିଁ। ବେକାର ଆମେ ରୋଗକୁ କିନୁଛୁନ୍ତି ବାହାରେ ଖାଦ୍ୟ ଖାଇକି।
ସେଇଥିପାଇଁ ମତେ ସବୁଠୁ ପଖାଳ ଭାତ, ବାଇଗଣ ପୁଡା, ଶାଗ ସେଇଅକ ସବୁ ଭାରି ବସନ୍ଦ ସେଗୁରା ମୋର। ଆଉ ଖାଇବାକୁ ତ ବହୁତ ଭଲ ଲାଗେ ଆଉ ମୁଁ ଏ ଖାଦ୍ୟକୁ ସବୁବେଳେ ମନେ ରଖିଛି ଏଟାକୁ। ଖରା ଦିନ, ଶୀତ ଦିନ ହଉ ସବୁରେ ଗାଇବ ଏଟା ସବୁଠୁ ଭଲ। ସେଥିରେ ଆଉ କହୁଥିରେ ଆଉ କେଉଁ ଘର ସ୍ୱାଦ ମାନେ ଖାଇବା ଯେଉଁଠି ଅଲଗା। ବାହାରେ ଖାଇବ ଯେତେ ଖାଅ ପଛେ ଘର ସ୍ୱାଦ ପାଇବନି ତମେ ସେଠି।
ଏଇନା ଖରା ଦିନ ଆଇଲା ତୁ ଗୋଟେ ଆମ୍ୱ ଯୋ ଆମ୍ବଟେ ଆଣିଲି ଖେଚିଦେଲୁ ଏଇନା ତୁ ଅନ୍ୟ କୌଣସି ଖାଦ୍ୟ ଯଦି ଖାଇବୁ ତା ସହିତ ତରକାରୀ ଖାଇବୁ। ସମସ୍ତଙ୍କୁ ତ ବିଭିନ୍ନ ପ୍ରକାରର ଖାଦ୍ୟ ପସନ୍ଦ ନା ଆଉ କଣ ତୋ ପସନ୍ଦ ସମ ଏକାକି ସେଥିପାଇଁ ନିଜ ପସନ୍ଦର କରିକି ଖାଇବୁ। ତାପରେ ଅନ୍ୟ ମାନଙ୍କୁ ବି କରିକି ଦେବାକୁ ପଡିବ ଆଉ।
ଆ ଆମର କିନ୍ତୁ ସମସ୍ତଙ୍କର ଆମେ ସମସ୍ତଙ୍କର ପ୍ରିୟ ହଉଚି କିମିତି ଏ ପଖାଳ ପଖାଳ ଆମେ ସମସ୍ତେ ଖାଉ।
ଓଡିଆ ମାନଙ୍କର ତ ପଖାଳ ଟା ସବୁଠୁ ପସନ୍ଦ ଆଉ। ପଖାଳ ଭାତ, ଶାଗ ଫାଗ ସେରି ସବୁ ତ ଓଡ଼ିଆ ମାନଙ୍କର ସବୁ ଭାରି ପସନ୍ଦ। ଆଉ ଲୋକଙ୍କର କଣ ତାଙ୍କର ସବୁ ବାହାରେ ଜିନିଷ ସବୁ ଖାଇବାକୁ ତାଙ୍କର ପସନ୍ଦ, ଯେମିତି ଫାଷ୍ଟଫୁଡ ଯେମିତି ଖାଇବେ। ଅଲଗା କୋଉଠି ହୋଟେଲ ହୋଟେଲ ରେ ଭାତ ଫାତ ଖାଇବେ।
ଅ ସାଙ୍ଗ ଆଉ ସାଙ୍ଗ ତମର କଣ ସବୁ ଆଉ ବଡି ଭଜା, ଆଳୁ ଭଜା ଖାଇଥିଲି ମତେ ବହୁତ ଭଲ ଲାଗିଲା। ଖାଇକି ତ ଶୋଇଚି ଆଉ ହଁ ମୁଁ ସେଇଟା ଖାଇଲି ତ ଶୋଇଛି ଆଉ।
ଆଉ ସାଙ୍ଗ ତମ ବାରିରେ କଣ ଚାଷ କରିଚ?
ଆମ ବାରିରେ ସେଇ ଶାଗ କରଥିନୁ। ଆଉ ଭେଣ୍ଡି ର ଏ ଯୋଉ ଝୁଡ଼ଙ୍ଗ।
ଉଁ ହୁଁ ହୁଁ।
ସେଇଗା କରିିଥି ବିଲ ଟମାଟ କରିଥିନୁ ଆଳୁ ଏ ବର୍ଷ କରନେଇ ଆର ବର୍ଷ ଆରୁ ଆଳୁ କର ନୁ ଏ ବର୍ଷ ଆଳୁ କରିନେଇ ଆଉ। ଆଉ କୋଉ ଦିନ ଯିବି ଦେଖିଆ ତମ ଘର ଆଡ଼େ ପଖାଳ ଭାତ ଖାଇକି ଆସିବି ଆଉ।
ହଉ ସାଙ୍ଗ ନିଶ୍ଚିତ ଆସିବ ଆମ ବାରିରେ ଆମେ ଜହ୍ନି କରିଚୁ ଜହ୍ନି ଭେଣ୍ଡି, ବାଇଗଣ, ବିଲାତି। କଦଳୀ, କଞ୍ଚାଲଙ୍କା, ପିଆଜ, ରସୁଣ ତାପରେ କାକୁଡ଼ି। ତାପରେ ଗୁଆଁର ବୋହୁତ ପକାର ଫଳ ଯୋଉ ପନିପରିବା ଲଗେଇଚୁ। ଆମର ତ ବାହାରୁ ପନିପରିବା କିଣନୁ ଆମ ବାରି ଅଛି ବାରିରେ ସବୁ ଚାଷ କରିଦୋଉଚୁ ସେଇଥା ସେଇରା ହିଁ ଖାଉଚୁ। ଆଉ ଶାଗ ବି ଲଗା ହେଇଚି କଳମ ଶାଗ ତାପରେ ନିଲଜି ଶାଗ। ଉର କୋଶଳା ଶାଗ ହଉ ସାଙ୍ଗ କ।
ହେସ୍ ଆଉ ରହୁଚି ତାହେଲେ ଆଉ।
ହଉ ସାଙ୍ଗ ରହ ତାହାଲେ ଆଉ ମୁଁ ବି ଶୋଇପଡ଼େ।
ହଉ।
ଅ